ହାଲୋ।
ହଁ କଣ କରୁଛୁ?
ଏଇଠି ବସିଛି ଆଉ କଣ କେମେରିଆ ଖେଳ ଚାଲିଛି।
ହଁ ସେମତି ଟିକେ ଖେଳିଦବା କଥା ଆଉ ମନ ଖୁସି କରିବା ପାଇଁ ଆଉ।
ହଁ।
ତମେ?
ମୁଁ ଯାଇଥିଲି ଗୋଟେ ଭୋଜିଥିଲି ଗାଁରେ ଯାଇଥିଲି ଖାଇବାକୁ।
ଓହୋ ଆଚ୍ଛା! କଣ ଖାଇଲ?
ଖାଇଥିଲି ହେଇଥିଲା ଫାଷ୍ଟ କଣ ହେଇଥିଲା କି ସେ ଲୋକହେରିକ ବହୁତ ନିଜ ଘର କଥା ଯାଇକି ଆଗ ଟିକେ ଦେଖା ଦେଖି ଟିକେ କରିଦେଲି ଆଗ।
ହଁ।
ତାପରେ। ଯୋଉ ଲୋକର ଆଗ ବସି କଲେ ସେମାନଙ୍କୁ ଟିକେ ଆଗ ଦିଆନିଆ କରିଦେଲି।
ହଁ
ହଁ ସେମାନେ ଉଠିଗଲା ପରେ ଖାଲି ଯିଏ ଖୋଲିବାର ଥିଲା। ଆଉ କହନା ମୁଁ ସେଥିପାଇଁ ଖାଇକି ଆସଥିଲି ଆଉ
ଓହୋ ଆଚ୍ଛା, କଣ କଣ ଖାଇଲୁ?
ଖାଇଲି ହେଇଥିଲା ଭାତ, ଡାଲି, ଶା ଗ ପୋଟଳ ଗୁରୁମା ଗୋଟେ ହେଇଥିଲା, କିଜି ହେଇଥିଲା, କଟା ହେଇଥିଲା ଆଉ
ଓହୋ ଭଲ ଆଇଟମ ହେଇଥିଲା ତାହାଲେ ନା
ହଁ ଭଲ ଆଇଟମ ହେଇଥିଲା ମସଲା ଅଧିକ ହେଇଥିଲା ପୋଟଳ ରେ ଆଉ।
ଅ ହଁ ଆଚ୍ଛା ଆଚ୍ଛା ଟେଷ୍ଟି ହେଇଥିଲା?
ହଁ ଟେଷ୍ଟି ତ ହେଇଥିଲା, ଭଲ ଲାଗୁଥିଲା।
ଓହୋ କିଏ ଏକା ଯାଇଥିଲୁ ନା କଣ?
ନାଇଁ ମଉସାଙ୍କର ମୋର ଯାଇଥିଲୁ।
ଓହୋ ଆଚ୍ଛା
ହଁ
ତତେ ହ୍ୱାଟସପ ରେ ଗୋଟେ ଜିନିଷ ପଠେଇଛି ଦେଖିଛୁ?
ନାଇଁ ଦେଖିନି।
ଦେଖ ଦେଖେ
କେତେବେଳେ ପଠେଇଥିଲୁ ତୁ?
ଏଇ ଏବେ ମ ଜଷ୍ଟ ଏବେ ସାଙ୍ଗେ ସାଙ୍ଗେ ପଠେଇଛି ଦେଖୁନୁ ନୋଟିଫିକେସନ ଯାଇଥିବ ବା ଆଉ କଣ ମଉସା ମଉସା ବି ସେ ଖାଇଲେ ନା କଣ?
ହଁ ମଉସା ଯାଇଥିଲେ ମଉସା ଅଛନ୍ତି ସେଠି ମଉସା ଆସିବେ ଆଉ ଟାଇମ ଲାଗିବ ଯୋଉ ଟିକେ ଟି ମାନେ ଡେରି ହବ ତାଙ୍କର ଆଉ
ଓହୋ ଆଛା ତୁ କଣ ଆସିଲୁ ଏକାଠିଆ ପଳେଇ ଆଲୁ କଣ ଚାଲି ଚାଲି ନା କଣ ପା
ମୁଁ ଗାଡି ନେଇକି ପଳେଇ ଆସିଲି, ମଉସା କହିଲେ ତୁ ଆଗରେ ଗାଡି ନେଇକି ପଳ
ହଁ
ଗାଡି ବାରି ଭିତରେ ପଟ ନେଇ ରଖିଦବୁ
ହୁଁ
ମୁଁ ଗାଡି ନେଇକି ଆସିକି ଭାରି ମଉସା କହିଲେ କି ମୁଁ ଯିବି ଆଉ ଦି ଜଣ ତିନି ଜଣ ଲୋକ ବସି ପଡିଲା ପରେ ତାପରେ ସେ ବସି ପିଡିଲା ପରେ ମଉସା ବସିକି ଆସିବେ ଆଉ
ଓହୋ କଣ ସେ କେମତି ଆସିବେ କାହା ସାଙ୍ଗରେ ଆସିବେ ନା କଣ ନା ତୁ ଯିବୁ ପୁଣି ଆଣିବାକୁ, ଓହୋ ପାଖରେ ତାହେଲେ ନା?
ହଁ
କେତେ ମିଟର ହବ?
ଏ ଆମ ସେପଟ ସାହି ହବ।
ଓହୋ ଆଚ୍ଛା। ଆଉ ସକାଳେ କଣ ଖାଇଥିଲୁ?
ସକାଳେ କଣ ସକାଳେ ତ ମୁଣ୍ଡରେ ଟିକେ ପେନ ହେଲା ମୁଣ୍ଡ ତ ପେନ୍ ହେଲା ପରେ ମୁଁ ଟିକେ ସୋଇପଡ଼ିଲି ଆସିକି।
ହଁ
ଆସିକି ଶୋଇପଡ଼ିଲି ଉଠିଲି କେତେଟବେଳେ ଉଠଥିଲୁ? ଉଠଥଲି ନଅଟା ତିରିଶ ହେଇଥିଲା ଉଠଥିଲି
ଆଚ୍ଛା
ନଅଟା ତିରିଶ ରେ ଉଠିଲି ବିସ୍କେଟ ଟିକେ ଖାଇ ଦେଇଥିଲି। ବିସ୍କଟ୍ ଟିକେ ଇଚ୍ଛା ରାତିରେ ଟିକେ ଖେଚଡି କରିଦେଇଥିଲି ଖାଇ ଦେଇଥିଲି ତ।
ଓହୋ ଆଚ୍ଛା।
ହଁ ଗ୍ୟାସ୍ ଟିକେ ହେଇ ଯାଇଥିଲା
ହୁଁ ହୁଁ। ଆଉ କଣ ଟିଉସନ ଯାଇନୁ ବୋଧେ ଆଜି?
ନାଇଁ ଆଜି ଟିଉସନ
ଓହୋ ଆଚ୍ଛା ଆଉ ଟିଉସନ କେବେ ସରିବ କେବେ ନା କିଛି ନାହିଁ କେମିତି କୋଉ ଦିନ ସରିବ କିଛି ବାହାରିନି।
ଟିଉସନ କହିଲେ ତ ଆମେ ଚାହିଲେ ବନ୍ଦ କରିଦବୁ।
ହଁ।
ହଁ କିନ୍ତୁ ବର୍ତ୍ତମାନ କଣ କି ଚାଲିଛି ତ ଚାଲିଛି କଣ ଏ ତ ବସିଛି ନା କଣ।
ଓହୋ ଆଚ୍ଛା।
ହଁ ଚାକିରି ବାକିରି ଏଇନା ତ କିଛି କୋଉଠି ହେଇନି ଆଉ ତାପରେ ଗେ କଣ କି ସେ ଗୋଟେ ମାଇଣ୍ଡ ଟିକେ ଫ୍ରୀ ହେଇଯାଉଛି।
ଓହୋ ହଁ ଟିକେ ଟିଉସନ ପିଲାଙ୍କୁ ଟିକେ ସାଙ୍ଗମାନଙ୍କୁ ଟିକେ ଦେଖିଦେଲେ ଭଲ ଲାଗୁଥିବ ଆଉ।
ହଁ ନାଇଁ ସାଙ୍ଗରେ ସେମିତି କିଛି ନାହିଁ। ମାନେ ଟିକେ ସମୟ ଘରୁ ଯାଇକି ଘରେ କଣ କି ବସିଲେ ବୋରିଂ ହେଇଯାଉଛି ଏପଟେ ଘରେ ଟିକେ ଗେରେ ଗେରେ ସେଇଟା ଟିକେ ଭଲ ଲାଗେନି। କିଛି ଟାଇମ ବାହାରେ ବୁଲେ ସେଥିପାଇଁ ସନ୍ଧ୍ୟାବେଳେ ଟିକେ ଟିକେ ଜିମ ପଳଉଛି। ସକାଳେ ଟିକେ ଟିକେ ଗ୍ରାଉଣ୍ଡ ପଳଉଛି।
ଆଚ୍ଛା ଆଚ୍ଛା।
ଲାଗୁନି ଆଉ ମାନେ ଚିଡ୍ ଚିଡା ଲାଗୁନି ଆଉ।
ହୁଁ ହୁଁ।
ଆଉ ଏବେ ତ ବର୍ଷା ହବ ନାଇଁ ଗରମ ବି ବେଶୀ ନାହିଁ ବର୍ଷା ବର୍ଷା ପାଗ ଏଇନା ଉଠଉଛି ଥଣ୍ଡା ଲାଗୁଛି। ଆଉ ବର୍ଷା ଏମିତି ସବୁଦିନ କଣ୍ଟିନ୍ୟୁ ଲାଗି ରହିଲେ ଭଲ ଲାଗନ୍ତା ଟିକେ।
ଓହୋ ଆଚ୍ଛା।
ଓହୋ।
ଆଉ ତାହେଲେ କଣ ବର୍ଷା ହଉଛିି ନା ଝିପି ଝିପି ହଉଛିି ନା ନାଇଁ?
ନାଇଁ ବର୍ଷା ଛାଡି ଯାଇଛି ବର୍ଷା ସକାଳେ ହଉଥିନା ଆଠଟା ବେଳକୁ ତାପରେ ଏଗାରଟା
ହଁ।
ସାଢେ ଆଠଟାରୁ ସାଢେ ଏଗାରଟାରୁ ସାଢେ ବାରଟା ଯାଏ ହାଲକା ହାଲକା ହାଲକା ହାଲକା ହେଲା।
ହଁ।
ତାପରେ କାଳୁ ଭାଇ ଫୋନ କଲା ଯାଇଥିଲି ଚପଲ କିଣିଲା, ଡ୍ରେସ ଦେଖିଲା। ଫାଷ୍ଟ ଗୋଟେ ଦୋକାନକୁ ଗଲୁ ଯୋଉଠୁ ଆଣିଥିଲେ ଆମେ ଗଞ୍ଜି ଆଣିଥିଲେ।
ହଁ ହଁ ମନିସ ଟ୍ରେଡର୍ସ ହଁ।
ସେ ଦୋକାନକୁ ଯାଇଥିଲୁ। ସେ ଦୋକାନରେ ଗଲାବେଳକୁ ତାର ଯେତେ ଦେଖିଲା ଗୋଟେ ମୁଣ୍ଡରେ ଦେଖି ହେଇ ଦେଇ ଗଲା। କିଛି ତାର ପସନ୍ଦ ଆସିଲାନି।
ଓହୋ। ବଟ ସେଠି କଣ ବାହାଘରିଆ ଜୋତା ର ଖୁଚି ନା କଣ?
ଯୋତା ନାଇଁ ଦେଖିବାକୁ ଯାଇଥିଲା ଗୋଟେ ତାପାଇଁ ଗୋଟେ ସାର୍ଟ ଟାଏ କିଣା ଯାଇଥିଲା ତା ବାଦେ ଦେଖା ଯାଇଥିଲା ଜୋତା ଦେଖିଥାନ୍ତା ଟିକେ ଜିନ୍ ପ୍ୟାଣ୍ଟ୍ ଟିକେ ଦେଖିଥାନ୍ତା ଜିନ୍ ପ୍ୟାଣ୍ଟ୍ ତାକୁ ସବୁ ଚଏସ୍ ହେଲା ହ
ହୁଁ।
ହୁଁ। ତାର ଚ ଏସ୍ ହେଲାାନି ସାର୍ଟ ସେଇ ଭଳିଆ ପିଲା ଏମ୍ ତି ତାର ଯୋଉଟା ସିଏ ପୁରା ସିମ୍ପୁଲ୍ କଲର୍ ଆଉ ସବୁ ତକ ଇଏ କଲର୍ ତାର ସବୁ ଦରକାର।
ଓହୋ ଆଚ୍ଛା।
ହାଇ ଲାଇଟ୍ ହଉଥିବ ପିନ୍ଧିଲା
ଓହୋ ଲାଇଟ୍ କଲର୍ ତା ମାନେ ଆଉ।
ନା ଲାଇଟ୍ କଲର୍ ତାକୁ ଦରକାର ନାଇଁ ଟିକେ ହାଡ କଲର୍ ଟିକେ ତାକୁ ଦରକାର ହା ହଁ ଡ୍ରା କଲର୍ ମୋର ଯେମ୍ ତି ଗୋଟେ ମେରୁନ୍ କଲର୍ ର ସାର୍ଟ ନଥିଲା କି
ହୁଁ ହୁଁ।
ସେମ୍ ସେମ୍ ତି ସାଇଡରେ ଗ୍ଲେଜ୍ କରୁଥିବା ସାଟ୍ ତାକୁ ଦରକାର ଆଉ।
ଓହୋ ଆଚ୍ଛା।
ହଁ ସେମ୍ ତି ସେଠୁ ଦେଖିଲୁ ତାର ଚଏସ୍ ହେଲାନି ପୁଣି ଆସ୍ ଲୁ ରାଜା ଭାଇ ଦୋକାନକୁୁ ଚ ପଲ ଦେଖିଲୁ ସିଏ କହିଲା ମୁଁ ନେବି ଆମର ଇଏ ଟାଇପ୍ ର ନବ ବକ୍ ଲେସ୍ ଟାଇପ୍ ର ନେବି।
ଆଚ୍ଛା।
ବକ୍ ଲେସ୍ ଚପଲ ଦେଖିଲା ମୁଁ କହିଲି ଆରେ ନାଇଁ ଇଏ ତ ଆଉ ଡିଜାଇନ୍ ତ ଚାଲୁନି ଆଉ ଗୋଟେ କାମ କର ନେଇଯା ପା ଇଏ ଟିକେ ନେଇଯା ଭଲ ଟିକେ ହବ ଜୋତା ଟାଇପ୍ ର ଟିକେ ନେଇଯିବୁ ସେ ଚପଲ ପରେ ପିନ୍ଧି ପାରିବୁ। ଘରେ ପିନ୍ଧି ପାରିବୁ ବାହାରେ ପିନ୍ଧି ପାରିବୁ ଯେତବେଳେ ଯୁଆଡେ ନେଇଯା ଯୁଆଡେ ନେଇଯା ପଡ଼ିଥିବ ସେମ୍ ତି ମୋର ଗଟେ ଲେ ଆଣିଥିଲୁ ସେଇଟା ସେମ୍ ତି ସେଇଟାକୁ ଦେଖେଇଲି ହେଲା ଚଏସ୍ ହେଲା ତଏସ୍ ହେଲା ପରେ ସେଠୁ ଆଇଁଲୁ ଆଇଁଲା ପରେ ସେ ପୁଣି ଆହୁରି ଚପଲ ଖୋଜୁଥିଲା ମୋର ଥିଲା ଗୋଟେ ନୂଆ ଚପଲ ଟା ସେଟା ଯେମ୍ ତି ଆମର ବୋଧେ ଯୋଉ ଆମର କୁର୍ତ୍ତା ଆରିକି ରେ ପିନ୍ଧନ୍ତି ନି ଟିକେ ଇଏ ଟାଇପ୍ ର ଚପଲ।
ହଁ।
ହୁଁ ମାନେ
ହଁ ମ ସେଇ ହାଫସୁ ଟାଇପ୍ ର ତଉ।
ନାଇଁ ନାଇଁ ହାପ୍ ସୁ ନାଇଁ ସେଟା ଥିବ ଟିକେ ଡିଜାଇନ୍ ଟାଇପ୍ ର ଟିକେ ମାନେ ଏମ୍ ତି ନେତା ମନ୍ତ୍ରୀ ମାନେ ଯେମ୍ ତି ପିନ୍ଧନ୍ତିନି ଯୋଉ ମନ୍ଦିରଣାଇବ ଯାଇଥିଲୁ ଟିକେ ଷ୍ଟାଇଲିସ୍ ସବୁବେଳେ। ସ୍ଲିପର୍ ସ୍ଲିପର୍ ସ୍ଲିପର୍ ବାସ୍ ସେମ୍ ତି କହୁଚି ତ। ହଁ ଫେତା ଫେତା ଥିବ ସେମ୍ ତି ଚପଲ ଖୋଜୁଥିଲା ସ୍ଲିପର୍ ଖୋଜୁଥିଲା ସେମ୍ ତି ତ ମିଳିଲାନି ଲାଷ୍ଟ୍ କୁୁ ସେଇ ଗୋଟେ ଚପଲ ନେଇକି ଆସିଲା ସେଠୁ ଆସିକି ସେଠୁ ମନ ତାର ପରିଲାନି, ସେଠୁ ଗଲୁ, ପୁଣି ଲକ୍ଷ୍ମୀ ଡ୍ରେସେସ୍ ପୁଣି ଗଲୁ।
ହୁଁ ହୁଁ, ଆଚ୍ଛା ‌। ଏଇ ମେଟ୍ରୋ ବଜାର ନା ସିଟି ବଜାର, କଣଟେ ଥିଲା ବା?
ହଁ, ସେଠି ଅଛି, କିନ୍ତୁ ସେଠିକି ଗଲୁନି। ମାନେ, ସେଠିକି ଗଲେ କଣ? ତାର ଚଏସ ହଉନି, ବୁଝିଲେ କି?
ଓହୋ, ଏତେ କଲେକ୍ସନ ନାହିଁ।
କଲେକ୍ସନ ନାହିଁ। ତାର ଟିକେ କଲେକ୍ସନ ଯୋଉ ଅଛି, ସେଟି ଚିତ୍ର ବିଚିତ୍ର। ଏ ପିଲାର ଚଏସ୍ ନାହିଁ।
ହଉ, ହୋ।
ୟାର ପୁରା କପଡାର ପ୍ଲେନ ଥିବ, ଟିକେ କଲର ଟେ ଗ୍ଲେଜ କରୁଥିବ। ଥିଲା ମେରୁନ୍ କଲର ସେଇ ଟାଇପ୍ ର। କପଡ଼ାର ଡ୍ରେସ ଦରକାର ଥିଲା, ବୁଝିଲ ତାପରେ? ଗଲି ଲକ୍ଷ୍ମୀ ଡ୍ରେସେସ୍ ଗଲି। ଲକ୍ଷ୍ମି ଡ୍ରେସ ରୁ ଫାଷ୍ଟ ଡ୍ରେସ ଦେଖିଲା। ଗୋଟେ ଡ୍ରେସ ଦେଖିଲ ଚଏସ୍ ହେଲା, ଗଲେ ଏଇଟା ଠିକ୍ ଅଛି। ଏଟା ଖୋଲିକି ଦିଅ, ଟ୍ରାଏଲ କରି ନେଇକି ଆସେ ହେଲା। ସେଇଟା ସେଇଟା ପିନ୍ଧିଲା ପିନ୍ଧିକି ଦେଖିଲା ବେଳକୁ ଭଲ ଲାଗିଲା। ଭଲ ଲାଗିଲା। ପୁଣି ସେଆଟା ଧଇଲା ହାତରେ କହିଲା, ମୁଁ ଆଉ ଗୋଟେ ଡ୍ରେସ୍ ଚେକ୍ କହିଲା, ଟୋଟାଲି ଠିକ୍ ଅଛି, ଦେଖ୍। ଦେଖିଲା ଡ୍ରେସ୍ ଦେଖିଲା, ଦେଖିକିରି ଦିଟା ଖଣ୍ଡେ ଦି ତିନି ଟା ଦେଖିଲା। ସେଇ କହିଲା, ଆରେ ଭାଇ, ସେଇ ଗୋଟା ଦେଖିଛ, ନେଇକି ଯାଅ। ନାଇଁ, ମୋତେ ଟିକେ ଦେଖ, ଆଉ ଦିଟା ଖଣ୍ଡେ ଦେଖାଅ, ଦେଖିବା। ଆଉ ହେଲା, ତା ମନେ ତା ମୁଁ ଟୋଟାଲ୍ ଠିକ୍ ଅଛି, ଦେଖିେଦେ। ଦିଟା ଖଣ୍ଡେ ଡ୍ରେସ୍ ଦେଖିଲା, ମନ ବୁଝିଲାନି। କିନ୍ତୁ ଡ୍ରେସ୍ ଟା ବହୁତ ପଇସା ବଢିଗଲା ଆମକୁ। ଡ୍ରେସ୍ ଟା ହଜାରେ ହଜାର କେତେ ଥିଲା, ପନ୍ଦର କୁହ, ପନ୍ଦର ପରସେଣ୍ଟ ଡିସକାଉଣ୍ଟ ପଡିକରି ଆମକୁ ଆସିଲା
ଆଉ ସାତଶହ ପଚାଶେ ସରି ଆଠଶହ ପଚାଶେ କେତେ ଗୋଟେ ହେଇ
ଆଠଶହ ବୟାନବେ ଆଠଶହ ବୟାନବେ।
ବାପରେ! ଏତେ ଟଙ୍କା ହେଇଗଲା, ତାଠୁ ତ ଭଲ ଏଇ ଫ୍ଲିପକାର୍ଟ ଆମାଜନରେ ମଗ
ହଁ, ହଁ, ଭଲ ଡ୍ରେସ୍ ଭଲ ଡ୍ରେସ୍ ତାକୁ ମୁଁ କହିଲି। ସିଏ ଗୋଟେ ପିଲା, ଶୁଣୁନି। ତାକୁ ଆଉ କଣ କହିବି? ଭଲ ଭଲ ବ୍ରାଣ୍ଡ୍ ଡ୍ରେସ ମିଳିଯିବ ନା ଆମାଜନ୍ ର?
ଯୋଉ ଏଠୁ ଟ୍ରେଣ୍ଡସ୍ ପଳେଇଥାନ୍ତ, ବଢିଆ ହେଇଥାନ୍ତା। ନହେଲେ ଜିଓମାର୍ଟ ସ୍ ମାର୍ଟ ପଳେଇଥାନ୍ତ।
ନାଇଁ ଭାଇ, ଟ୍ରେଣ୍ଡସ୍ ବି ଟ୍ରେଣ୍ଡସ୍ ଗଲୁ ଟ୍ରେଣ୍ଡସ୍ ଗଲୁ ଏତେ ଖାସ୍ ଡ୍ରେସ୍ ନଥିଲା। କଲେକ୍ସନ୍ ଭଲ ନଥିଲା। ତାପରେ ଯୋଉ କଲେସନରେ ଥିଲା ସେ କଲେକ୍ସନ ରା ଭଲ ଲାଗୁଛି ବି। ଚେକ୍ ଚେକ୍ ବାଲା କଲେକ୍ସନ
ହଁ, ହଁ, କିନ୍ତୁ ଦାମ ଜୋର ହେଇଥିବ କିନ୍ତୁ ଏୟା ଟ୍ରେଣ୍ଡସ୍ ରେ।
ଦାମ ତ ଟ୍ରେଣ୍ଡସ୍ ରେ ବହୁତ ରହୁଛି, କ୍ୱଵାଲିଟି ଏତେ ଖାସ୍ ଦଉନି କିନ୍ତୁ ଅଧିକ ହାଇ ରେଟ୍ ରହୁଛି। ସବୁଠୁ ଭଲ ତ ଆଉ ମାର୍କେଟ। ହଁ, ସବୁଠୁ ଭଲ ଭିଟୁ ପଳେଇବ, ଭଲ ଭଲ କଲେକ୍ସନ ରହୁଚି, ଆରାମସେ
ହଁ, ଭୁବନେଶ୍ଵର ପଳେଇବ, ବଢିଆ ହବ ଭି ଟୁରୁ ନେଇ ଆସିବା, ବଢିଆ। ମୁଁ ବା ଯାଇଥିଲି ଏବେ-ଏ। ହଁ, ମୁଁ ତ ଏବେ ଯାଇଥିଲି, ମୋ ଭାଇ ଘରକୁକୁ ଯେ- ସେ ଯାଇଥିଲି ସେଇଠି ଗୋଟେ ଦୋକାନ ଟା ଥିଲା, ସିଏ କଣ କରୁଛି ନା ସବୁ ମାନେ ଭଲ ଭଲ ଯୋଉ ଇଣ୍ଟରନ୍ୟାସନାଲ୍ ବ୍ରାଣ୍ଡ ଅଛି। ତାର ସବୁ ଆଉ ସେକେ ଯୋଉ ଫାଷ୍ଟ କପି ଯୋଉ ନୁହେଁ କି, ହେଲା ସେଟା ସବୁ ବନେଇକି ବିକ୍ କୁଛି। ମସ୍ ମସ୍ କଲେକ୍ସନ ଗୁଡା ରଖିଛି, ବଢିଆ ଲାଗୁଛି ମାନେ ସିମ୍ପୁଲ କୁ ଏ ସେଇଟା ଅଛି, ଏଇଠି ପିପିଲି ପାଖରେ ବା।
ଆ।
ହୁଁ, ବଢିଆ ଲାଗୁଚି, କଲେକ୍ସନ ଟା ପୁରା ମସ୍ତ ଲାଗୁଚି। ମୁଁ, ଆଉ ଥରେ ଯାଇଥିଲି, ଦେଖିବା ନେକ୍ସଟ୍ ଟାଇ ତାଙ୍କ ଘରକୁ ଗଲେ। ଗଲେ ଦେଖିକି, ଆଉଥରେ ଯିବି। ଭଲ ଡ୍ରେସେ ହେରିକା ଆଣିବି ଆଉ। ଭଲ ଲାଗୁଛି। ହଁ, ହଉ ହଉ ରାତ୍ ରାତି ହେଲାଣି ଆଉ, ମୁଁ ଯାଉଚି ଶୋଇବି, ହେଲା ହଁ।